ମ୍ୟାଡାମ୍ କୁହନ୍ତୁ। ହଁ ଭଲ ଅଛି।
ହଁ।
ବା ଆଜିିକର ଖାଇବା ଟିକେ ସାଦା ସିଦା? ଆଜି ଥିଲା ମମିଙ୍କ ଶ୍ରାଦ୍ଧ ତ ଶାଦାସିଦା ଅରୁଆ ଡଲମା ଖଟା ଆଉ ଭଜା ଶାଗ ଭଜା। ଏ ସବୁ ଦହି ବାଇଗଣ ଏଇ ସବୁ ଆଜ୍ଞା ହଁ ନାଇଁ ନାଇଁ ଭୋଜ ଭୋଜ ଦିଆ ହଉଛି ଭୋଜ ତ ବହୁତ ମାନେ ପ୍ରଥମ ଦିନରୁ ଭୋଜ ଦିଆ ହଉଛି ତା ବାକି ଯୋଉ ଅସ ଥିଲା ସିଏ ବିସର୍ଜନ ହେଇଯାଇଛି ତ ସେଥିପାଇଁ ବି ଖାଲି ଦିନଟାକୁ ପଳେଇବା କଥା ଆଉ ଭୋଜି ଟିକେ ଦେଇଦବା କଥା ଆଉ।
ହଁ ହଁ ହଁ ବିସର୍ଜନ କୋଉଠି କଲେ?
ବିସର୍ଜନ ହେଲେ ଆମର ଏଠି କୁହନ୍ତି କି? ତିନି ମହା ତିନି ସଙ୍ଗମ ଅଛି ମାନେ ଅ ମହାନଦୀ ତ୍ରିବେଣୀ ସଂଘମ ମହା ନେମାଳ ପାଖରେ। ମହାନଦୀ ଆଉ ଆଉ ଟା ଲୁଣା ଚିତ୍ରତଳା।
ଓହୋ ହୋ
ଆଜ୍ଞା ନେମାଳ ପଖାପାଖିରେ ଯୋଉଠି ସେମାନେ ମିଶିଛନ୍ତି ଆଜ୍ଞା ସେଇଠି ବିସର୍ଜନ ହେଇଥିଲା।
ହୁଁ ହୁଁ।
ହଁ। ତ ସରିଲାଣି ରାତିିରେ ପରଟା ଆଉ ଡାଲମା ଭଜା ଏସବୁ ଆଉ।
ହୁଁ ହୁଁ।
ଆଜ୍ଞା।
ହଁ।
ଏଇଆ ଖାଇବାପିଇଆ ହେଇଛି ଆଜି ଆଉ।
କହୁନାହାନ୍ତି।
କହୁନାହାନ୍ତି ଚିକେନ୍ ବିରିୟାନୀ କେମତି ବନାନ୍ତି? ଆପଣ କେମିତି ବନାନ୍ତି?
ମୁଁ ଆକ୍ଚୁଆଲି ମ୍ୟାଡାମ କଣ କରେ କହିବି ମୁଁ ଏବେ ଗୋଟେ ନୂଆ ଶିଖିଛି।
ହୁଁ ସେଇ ନୂଆ ଟା କୁହନ୍ତୁ କାହିଁକି ନା ଆପଣଙ୍କର ଯୋଉ ଆରଟା ଆର ପ୍ରୋସେସ ଟା ମୁଁ ଦେଖିଛି। ଯୋଉଟା ନୂଆ ଶିଖିଛନ୍ତି ସେଇଟା କୁହନ୍ତୁ? ହଁ ନୂଆଟା ହେଲା ମାନେ ମୁଁ କରିନି ବଟ ମୋର ଗୋଟେ ସାଙ୍ଗ ଅଛି ତାଙ୍କର ସେଇଟା ବହୁତ ଖାନ୍ତି।
ଆଉ ତାଙ୍କର ସେଇଟା ମେନ୍ ଜିନିଷ।
ଆଜ୍ଞା ହଁ ହଁ ହଁ।
ହଁ ତ ସେ ମତେ କହିଲା କି ଯେ ଯଦି ତମେ ଚିକେନ ଟାକୁ ପୁରା ସଫ୍ଟ ଆ ଜୁସି ବନେଇବା ପାଇଁ ଚାହୁଁଛ ମାନେ ସବୁଠାରୁ ବେଷ୍ଟ ହେଲା ଆଗ ଚିକେନ କୁ ଆପଣ ଭାଜି ଦେବେ ତେଲରେ।
ଆଜ୍ଞା।
ପୁରା ବହୁତ କମ ତେଲ ପକେଇନା ତା ଦେହରେ ତା ପାଣି ଅଂଶ ପୁରା ମରିଯିବ।
ଆଜ୍ଞା ଆଛା। ମାନେ ଯୋଉ ଯୋଉ ଭାଜିବେ କହିଲେ ସେଇଟା ତେଲ ଟିକେ ପକେଇକି ଚିକେନ ଧୁଆଧୁଇ କରିକି ପକେଇଦବା। କରିବା ଭାଜିବା।
ନୋଫ୍
ଆଜ୍ଞା।
ହେଲା। ଭାଜିଦେଲା ପରେ ହଁ ଆପଣ ହଁ ହଁ ଯୋଉ ସୁହାନୀ ମସଲା ଆସୁଛି ଗୋଟେ ଜାଣିଛନ୍ତି?
ହଁ ହଁ ହଁ ହଁ।
ହଁ ସେଇ ବିରିୟାନୀ ମସଲା ୟୁଜ କରିବେ।
ଆଜ୍ଞା ସୁହାନୀ ଟା ମୁଁ ସେ ବିରିୟାନୀରେ ବି କରିଛି। ଯୋଉଟା ଆପଣଙ୍କ ପାଖରୁ ମୁଁ ଶିଖିଛି ସେଇଥିରେ ବି ମୁଁ ସୁହାନୀରେ କରିଛି।
ହଁ ସେଇଟାରେ ସୁହାନୀ ମସଲା ମଣ୍ଡା ଆଉ ଗୋଟେ ସେ ମତେ କହିଥିଲା ଆପଣ କେବେ କୋଲକାତା ବିରିୟାନୀ ଖାଇ
ନା ନା ମୁଁ ଖାଇନି କିନ୍ତୁ ଜାଣି ଛି ସେଥିରେ ଆଳୁ ପକାନ୍ତି?
ଆଳୁ ପକାନ୍ତି କିନ୍ତୁ ମସଲା ତାଙ୍କ ଜମା ଲାଗେନି ସେମାନେ କଣ କରନ୍ତି ଜାଣିଛନ୍ତି ଆମେ ଯୋଉଟା ଅ ଅଦା ରସୁଣ ର ଯୋଉ ପେଷ୍ଟ ଦଉଛି ସେମାନେ ପେଷ୍ଟକୁ ମାନେ ତାର ଖଦଡ ଅଂଶ କାଢଟିି ଦିଅନ୍ତି। ପାଣି ଅଂଶ ଖୋଲି ଦିଅନ୍ତି।
ଛାଣ ମାନେ ଆମେ ଯୋଉ ଅଦା ରସୁଣ ବାଟିଲେ ତା ଦେହରେ ପାଣି ଦେଇ ଚିପୁ ମାନେ ଛାଣି ଦିଅନ୍ତି।
ହେଲା ଆଉ ଯେମିତି ମ୍ୟାଗନେଟ କନା ରଖିବା କଥା ସେମିତି ମ୍ୟାଗନେଟ କନା ରଖିବେ। ମ୍ୟାଗନେଟ କନା ରଖିଲା ପରେ ଉଁ କିଛି ସମୟ ପରେ ଆପଣ ଦେଖିବେ କଣ କହିଲେ ଅ ଯେତେବେଳେ ଦି ଘଣ୍ଟା ପାଖାପାଖି ମାଗନେ ପୁରା ଛାଡି ଦେବେ ଦି ଘଣ୍ଟା ପରେ ଯେମତି ଆଗରୁ ରାଇସି କୁ ଆମେ ଏଇଟି ନାଟି ପ୍ରୋସେଣ୍ଟ କରି ଦେଇଥିବା ହେଲା ଆଉ ଚାଉଳ ଯଦି ଭଲ ଚାଉଳ ତାହେଲେ ଚାଉଳକୁ ଭେ ଦେଇକିନା କରନ୍ତୁ ମୁଁ କହିବି ଆଉ ଚାଉଳ ଯଦି ଟିକେ ମାନେ
ହୁଁ ହୁଁ। ଆଜ୍ଞା ଫାଟିଲା ଫାଟିଲା ଆଜ୍ଞା।
ହୁଁ। ଥାର୍ଟି ପେରସେଣ୍ଟ କଣ ନା ଛାଡ଼ି ଦେଲେ ଆପଣ ଛାଣି ଦେବେ ଆପଣ ଗାଣନ୍ତି ଗାଳନ୍ତି ନା ଛାଣନ୍ତି?
ନାଇଁ ମୁଁ ଗାଳି ଦିଏ ଆଉ ଯଦି ଅଧିକା ପରିମାଣର ଭାତ ଥାଏ ଯଦି ଆମେ ଅଧିକା ଲୋକ କୁକୁର ବନଉଛୁ ତାହେଲେ ମୁଁ ଛାନେ ଛଣା ରଖିକି ଡାଲଚୋଟ ରେ ଛାଣିଦିଏ।
ହୁଁ ହୁଁ ହୁଁ ନା ମୁଁ ଗାଳିଲେ ମୁଁ ଟିକେ ଆକ୍ଚୁଆଲି ଗାଳି ପାରେନି ଭଲସେ।
ଆଜ୍ଞା ହୁଁ ହୁଁ।
ଛାଣିଦେଲେ ଏପଟେ
ଆଉ ସବୁବେଳେ ଆପଣ କୋଉଥିରେ ବନାନ୍ତିନ୍ତି ମୁଁ ଡିସରେ ବନେଇଲେ ଯୋଉ ରସ ଡି ଆଜ୍ଞା। ମୁଁ ନାଇଁ ଦିଶ ବନେଇନି ମୁଁ କଣ କରେ କିି କଡ଼େଇରେ ଚିକେନ୍ ଟାକୁ କଷିଦିଏ
ହୁଁ।
ତାପରେ ମୋ ପାଖରେ ରସର ଡିସା ଯୋଉଟା ମୋ ଶାଶୁ ଟିକେ ଆଇଁଷ କରିବାକୁ ଦିଅନ୍ତିନି ଆମର ଟିକେ ଆଇଁଷ ଆଉ ନିରାମିଷ ବାର ଚାର ଭାରି ଆଜ୍ଞା। ତ ମୁଁ ସେଥିପାଇଁ ଯୋଉଟା ଆଇଁଷ ଦିସ୍ ହେଇଛି ଷ୍ଟିଲ୍ ଟା ମୁଁ କଡେଇରେ କଷିକି ଆ ଦିହରେ ଲେୟାର୍ କରିକି ଆଉ ଡାଇରେକ୍ଟ ହିଟ୍ ନ ଦେଖି ଦେଇଦିଏ ମାନେ କଣ କହିଲେ ତାୱା ରଖି ତାୱା ଉପରେ ହିଟ୍ ନହେଲେ ବାଲି ତତେଇକି ତା ଉପରେ ହିଟ୍ ଏମିତି ଦିଏ ଆଉ।
ବାଲି କୁ କେମିତି ତତାନ୍ତି?
ତାୱା ଟାରେ ମୋର କଣ ଡାଇରେକ୍ଟ ତାଓ- ମୋର ଯଉ ଡିସ୍ ଟା ପତଳା ଡିସ୍ ଟା ମାନେ ଷ୍ଟିଲ୍ ଡିସ୍ ନା ପତଳା ଭାରି ତ ତାୱା ଉପରେ ରଖି ଲେ ବି ତଳ ଲାଗିଯିବ ତ ମୁଁ କଣ କରେ ନା ଆମର ଯଉ ଫ୍ରାଏ ପ୍ୟାନ୍ ଅଛି ନନଷ୍ଟିକି ର ତା ଦେହରେ ବାଲି ନେଇ ଆସେ ବାଲି ଟା ତତାଏ ବାଲି ଉପରେ ରଖେ।
ହୁଁ -ହଁ ତା ମାନେ ଲାଗିବନି ଏଇଟା ଆଉ।
ସେଇଟା କରେ ନହେଲେ ଯଦି ବାଲି ଆଣି ପାରିନି ବା ଭଲ ବାଲି କଉଠୁ ମିଳିନି ମୁଁ କଣ କରେ ନା ତାକୁ ପାଣି ତା ସେ ମାନେ ପ୍ୟାନ୍ ଦିହରେ ପାଣି ଦିଏ ଆକୁ ଦମ୍ ରେ ବସାଏ ମାନେ ଖାଲି ଆଗେ ଖାଲିରେ ବସେଇ ଦେଲି କିଛି ସମୟ ପନ୍ଦର ମିନିଟ୍ ଖଣ୍ଡେ ଖାଲିରେ ବସେଇ ଦେଲି ମତେ ଲାଗିଲା ନାଇଁ ହେଇନି ତ ମୁଁ ଆଉ ପ୍ୟାନ୍ ରେ ସେମିତି ପାଣି ଦଉଥାଏ ପାଣି ଟା ଫୁଟିଲା ତା ବାମ୍ଫରେ ଏଇଟା ହେଲା। ଦମ୍ ତ ଦବା କଥା ଯେମିତି ହେଲେ ତମ୍ ହଉଚ କାହିକି ମୁଁ ସେମତି ମଟନ୍ ବିରିୟାନୀ କଲିଣି ସେମିତି ଚିକେନ୍ ବିରିୟାନୀ କଲିଣି
ମଟନ୍- ମଟନ୍ ବିରିୟାନୀ ଆପଣ କଲେଣି?
ହଁ ମଟନ୍ ବିରିୟାନୀ ସେଇ ଷ୍ଟିଲ୍ ଡିଶ୍ ରେ ସେମ୍ ପ୍ରୋସେସ୍ ରେ ଏୟା ମୁଁ ମଟନ୍ ବିରିୟାନୀ କଣ କଲି ନା ବିନା ମସଲାରେ ଉଁ- ଗୋଟେ ସିଟି ମୁଁ ମଟନ ଟା ଭଲକି କଷିଲି
ହଁ।
କଷି କିରି ଆଉ ପାଣି ନ ଦେଇକି ଖାଲି ଯୁକୁ ଯୁକୁ ପାଣି ରଖିକି ମୁଁ ମ ମଟନ୍ ଟାକୁ ମୋର ଯେମିତି ପ୍ରେସର୍ ରେ ସିଟି ମାରିବା କଥା ମାରିଦେଲି
ହଁ।
ତାପରେ ଲେୟରିଂ କଲି ଆଉ- ଆଉ ବାକି ଚିକେନ୍ ପ୍ରୋସେସ୍ ଆପଣ ଯାହା କଲେ ପିଆଜ ଯଉ ପୋଦିନା ପତ୍ର ସେ ସବୁ ଗଲି ଆଉ। ଆଉ ମୋ ଆଉ ନଣନ୍ଦେଇ ଆସିଥିଲେ ଖାଇକି କହିଲେ ବଢିଆ ହେଇଚି କହିଲେ ଆଉଥରେ କରିବ ଆଉଥରେ ବି ଦିଥର କରିସାରିଲିଣି। ଟିକେ ଛିଟ କୁଟ ଲାଗେ କିନ୍ତୁ ଦିଥର କରିସାର୍ ହଁ- ହଁ ଆଉ ଦିଥର କରିସାରିଲିଣି ଆଉ ସିଏ ଆସିଲା ମାନେ ମଟନ୍ ତ ଇଏ ମାନେ ଯାହା ବି ହେଲେ ହବ ଆ ତ ସେଥିପାଇଁ ମୋ କାରଣ ବିଭିନ୍ନ ଯାହା ଯାହା ରେସିିପି ମନ ପଡିଲା ଆଉ।
ହଁ -ହଁ।
ଆଜ୍ଞା ହଁ ସିଏ କୁ ମୋ ଭାଣିଜୀ ଙ୍କର ବରାଦ ଜୋର।
ହଁ- ହଁ- ହୁଁ ଏବେ ଭଡିଓ
ହଁ- ହଁ। ହଁ ତାଙ୍କ ପାଇଁ ଖାଇବା କରି କରିକି କରି କରି ତମ ଦିନ ପଳେଇବ ଖାଇବା କିନ୍ତୁ ତାଙ୍କର ଆଙ୍କ ଦି ଜଣଙ୍କର ରେସିପି ସରିବନି। ଆଜ୍ଞା ହଁ -ହଁ। ପୁଣି ଟେଷ୍ଟ୍ ହେବା ଦରକାର୍। ହଁ ଆଉ ମୋ ଭାଣିଜୀ ସବୁ ଜିନିଷ ଖାଇବ କହିବ ମାମା କଣ ଏମିତିଆ କରିକି ଦଉ ନାଇ ତୁ ବୋଲି ଦଉଚୁ ନା। କହିବ ତୁ ଭଲ କରିକି ଦଉଚୁ ନା ମାମା ମାମା କରିକି ଦଉନି ମାମା ତ ଖାଇ ଦେଇ ମୁହଁ ପୋଛିଦିଅ ହଁ।
ହୁଁ ଏୟା।
ଏମିତି ଆଉ।
କରିପାରୁଥିଲେ ମୁଁ ବି ପୁରା ବର୍ଷେ ହେବ ହେଲାଣି ମୁଁ ବି ଘରେ ବିରିୟାନୀ ଫିରିୟାନ
ହୁଁ ହୁଁ ହୁଁ।
ମାଛରେ ଗୋଟେ ବଢିଆ ସୋରିଷ ମସଲା ଏଇଟା ମୋ ହଜବେଣ୍ଡ୍ କରନ୍ତି ମୁଁ ଦେଖିଚି ଆପଣ ଜାଣିଥାନ୍ତୁ କେବେ ସେମିତି ବନେଇବେ ବହୁତ ଟେଷ୍ଟି ଏଇ ଯୋଉ ଧଳା ସୋରିଷ
ସୋରିଷ ହଁ ଧଳା ସୋରିଷ ପୋସ୍ତ ଟିକେ ପୋ କଳା ସୋରିଷ ଆଜ୍ଞା ହୁଁ ଏଇ ତିନିଟା ଆଉ ରସୁଣ ଆଜ୍ଞା ଆଉ ଯେମିତି
ଟିକେ ଅଦା ଟିକେ ଜିରା ହେଲା ପକେଇନୁ ପେଷ୍ଟେ ବନେଇଦେବେ।
ଆଜ୍ଞା।
ହେଲା। ଆଉ ଆ ଆମ୍ବୁଲ ଦେଇନା ଯେମିତି ସୋରିଷ ଦେଇନା ଆମେ ଯେମିତି କରୁ
ଆଜ୍ଞା।
ସେମିତି କରିବେ ପୁରା ତାର ଟେଷ୍ଟେ ହେଲା ପୁରା ଏ ୱାନ।
ଯେକୌଣସି ମାଛରେ କରିହବ ତ
ଯେ କୌଣସି ମାଛ କରନ୍ତୁ ବହୁତ ଟେଷ୍ଟି।
ଆ
ଆପଣ ମୁଁ ଯଦି ମୁଁ ତ କେବେ କରିନି ମତେ ଲାଗୁଚି ସେଇଟାରେ ଯଦି ଆପଣ କଞ୍ଚା ମା ଛରେ କରିବେ ଆହୁରି ଟେଷ୍ଟେ ଲାଗିବ।
ସେଇଟା ମତେ ସ୍ ବହୁତ ଜଣ କହିିଲେଣି ଜଣେ ପୁରା ମାନେ କଞ୍ଚା ମାଛ ପ୍ରିୟ ଲୋକ ମତେ ସେ ସବୁବେଳେ ଇ - ମାନେ କୁହନ୍ତି ନାଇଁ ତମେ କଞ୍ଚା ମାଛିରେ ସେଇ ତାମାନେ ସେ ଟିକେ କଣ ଦେଶୀ ମାଛ ଟିକେବନ୍ ଭଲ୍ ପାଆନ୍ତି।
ମତେ କହିବେ ଗୋଟେ ଜିନିଷ
ହଁ କଞ୍ଚା ମାଛରେ କଲେ ମାଛଟା ଆଇଁଷ ସ୍ମେଲ୍ ଆଜ୍ଞା ଆ ଆଜ୍ଞା ଯିଏ କିନ୍ତୁ ଖାଉନାହାନ୍ତି ଯିଏ ଖାଉଛନ୍ତି ସିଏ କହୁଛନ୍ତି ଜମା ତମକୁ ସ୍ମେଲ୍ ହବନି ତମେ ଖାଇନ ବୋଲି ଅସନା ପାଉଛ କିନ୍ତୁ ଭାରି କୁଆଡ଼େ ବାଶ୍ ନା ମତେ ସେଇଟା ଲାଗେ କି ନା କଞ୍ଚା ମାଛ କଣ କେମିତି ଖାଇବି ମ ମୁଁ ତ ଟିକେ ଅଳ୍ପ ଭଜା ହେଲେ ଖାଇବାକୁ ଇଚ୍ଛା ହଉନି ଆଉ କଞ୍ଚା ମାଛଟା କେମିତି ଖାଇବି ଏୟା ଭାବିକି ମୁଁ କରେନି।
ମୁଁ ଥରେ କରିଚି ମାନେ ଇଲିଶି ମାଛ କରିଚି। ହେଲା ହଁ ଷ୍ଟିମ୍ ବାଲା କରିଥିଲି ତା ଦେହରେ ଯୋଉ ସୋରିଷ ଟଲା ତେଲଟା ନା ସେଇ କଞ୍ଚା ସ୍ମେଲ୍ ରହିଲା ବୁଝିପାରିଲ ନା। ହଁ କନ୍ଶ୍ ସୋରିଷ ତେଲ ଟା ଉ ମ ମାନେ ମାଛ ଟା ବହୁତ ଭଲ ଲାଗୁ ବହୁତ ଟେଷ୍ଟି ବି ଥିଲା କିନ୍ତୁ ସେ ଯୋଉ ସୋରିଷ ହଁ। କିନ୍ତୁ ସେ ସୋରିଷ ତେଲର ବାସ୍ନା ଟା ଥିଲା।
ଆଜ୍ଞା ହଁ ସେ କଞ୍ଚା ସରିଷ ତେଲ ବାଷ୍ ଟା ଯିବନି ଯେତେ ଯୋଉ ଉପରେ ଆମେ କଣ କସିଲେ ଯାଇକିରି ଉ କଡ଼େଇରେ କଷିଲେ ତେଲର ବାସ୍ନା ଯାଏ ଏଇ ଯୋଉ ଷ୍ଟିମ୍ ହେଲା ସେଇଟା ମତେ ବି ଲାଗେ କି ଗନ୍ଧ ହବ କିନ୍ତୁ ବେଙ୍ଗଲୀ ମାନେ ଯେହେତୁ ତେଲଟାକୁ ଭଲ ପାଆନ୍ତି କାହିଁକି ନା ସେ ମାଛ ଭଜା ତେଲ ଟାକୁ ଭାତରେ ଗୋଳେଇ ଖାଇ ଦିଅନ୍ତି ସେଥିପାଇଁ ସେ କଞ୍ଚା ସୋରିଷ ତେଲ ଦିଅନ୍ତି।
ହଁ ହଁ ହଁ।
ବୁଝିଲି ଆଉ ଯୋଉ ତେଲ ଭାଯନ୍ତି ଆମ ଯୋଉ ତେଲ ଭାଯୁଚେ ଫୋପାଡ଼ି ଦଉଚ ଟିକେ ମାଛ ତେଲ ବଳିଲା ଫୋପାଡି ଦଉଚେ, ସେ ସେଟାକୁ ଭାତରେ ଗୋଳେଇିକି ଖାଇଦିଅନ୍ତି ଘିଅ ଭଳିଆ।
ହୁଁ।
ଆଜ୍ଞା ସେଥିପାଇଁ ତାଙ୍କୁ ତେଲ ଟା ରହିଲେ କଞ୍ଚା ବାସେନି।
ହଁ-ହଁ କିନ୍ତୁ ମତେ ବହୁତ ସ୍ମେଲ୍ ହେଲା।
ଆଜ୍ଞା-ଆଜ୍ଞା।
ତ ମତେ ହେଥିପାଇଁ ଭଲଲାନି।
ଆଜ୍ଞା କରିବି ଆଉ ଏଇ ଯୋଉ ପ୍ରୋସେସରେ ସୁହାନି ମସ୍ ଲା ପ୍ରୋସେସ ର ବିରିୟାନୀଟା ଥରେ କେତେବେଳେ ଟ୍ରାଏ କରିବି ଆଉ ଏଇ ମାଛଟା ଟିକେ ବନେଇବି ଆଉ।
କହିଛି କହିଲା କି ଯେ କରିକିନା ଦେଖନ୍ତୁ।
ହୁଁ ହୁଁ ହୁଁ। ହୁଁ ହୁଁ।
ନା ତାକୁ ହଳଦୀ ନୁଣ ଦେଇନା ଟିକେ ଆଳୁକୁ ଟିକେ ଫଗ୍ ରେ ଟିକେ ମାନେ ଖେଞ୍ଚିଦେବେ ସବୁଆଡେ। ଆଉ ଟିକେ ଛାଡିଦେବେ ତାପରେ ତାକୁ ଭାଜିଦେବେ। ସେଇ ଭଜା ଆଳକୁ ଗୋଟା ଛାଡିଦେବେ। ହୁଁ ଏଇଟା ଆଳୁ
ହଁ କିନ୍ତୁ ସେ ଯୋଉ ମସଲା ଚିପୁଡିକିରି ପୁରା ଖାଲି ପାଣିରେ ସେଇଟା ମୁଁ ବି ବୁଝିପାରୁନି।
ହଁ ସେଇଟା ସେ ତ କହିଲା ବହୁତ ଭଲ ହୁଏ, ତାଙ୍କର ମାନଙ୍କର ବିରିୟାନୀରେ ଆପଣ ଦେଖିବେ ଏତେ ମସଲା ନ ଥାଏ ବୁଝିପାଇଲ ନା ହଁ। ବଟ୍ ସେମାନେ କଣ କହିଲେ ଏ ବହୁତ୍ ଟେଷ୍ଟି ଲାଗେ ଆଉ ମାନେ ପୁରା ୟୁନିକ୍।
ଆଜ୍ଞା। ଆଜ୍ଞା ହଉ ମ୍ୟାଡ଼ାମ କରିବି ଆପଣଙ୍କୁ କହିବି ଆଉ।
ଆଜ୍ଞା ଆଜ୍ଞା ଥ୍ୟାଙ୍କୁୟୁ ସା ହଁ ହଁ ହଁ ଥ୍ୟାଙ୍କୁୟୁ।
ହୁଁ।